ନମସ୍କାର ଶୁଭ ସନ୍ଧ୍ୟା। ଶୁଭ ସନ୍ଧ୍ୟା ବାନ୍ଧବୀ।
ହାଲୋ।
କଁ ଶୁଭ ସନ୍ଧ୍ୟା। କଣ କରୁଛନ୍ତି।
ବାନ୍ଧବୀ ଆପଣ ଙ୍କୁ ବି ଶୁଭ ସନ୍ଧ୍ୟା।
କଣ କରିଛନ୍ତି?
ହଁ ମୁଁ କହିଲି ଆପଣଙ୍କ ବି ଶୁଭ ଏହାତି କରୁଛି ଘରେ ଭିତରେ ଭାର ଗରମ ଲାଗିଲା ତ। ଏଇ ଛାତ ଉପରେ ଆସ ଛି ଟିକେ ବୁଲୁଛି ଆଉ ନାଇଁ ମ ରୋଷେଇ ଆମ ନାଇଁ ନାଇଁ ଏଇ ଏବେ ଧୂପ ବୁପ ଦେଇକି ଟିକେ ଚା କଲୁ ଚା ଟିକେ ମୁଢ଼ି। ଏ ଟିକେ ଖାଇଲୁ ଏ ଖାଇକି। ଛୁଆ କହିଲେ ମାମା ପାଠ ପଢିବେ ଛୁଆ। ଛୁଆଙ୍କ ପାଖରେ ତାଙ୍କ ଜଣେ ପିଇସି ବସିଛନ୍ତି। ତ ମୁଁ କହିଲି ତମେ ଟିକେ ବସ୍ତା ମୁଁ ଟିକେ ଆସିକି ଟିକେ ଛାତ ଉପରେ ଟିକେ ବୁଲିକି ଆସି ମୋ ଦେହ ଟା ଟିକେ ଗରମ ଲାଗୁଛି ଘରେ ଭିତରେ।
ଯିବା ଅଟାଫଟା ଦଳିବା। ଏ ଆମର ଥିଲା ଯୋଉ ଚକୁଳି ଆଣ ଅଛି। ଉଁ ପିଠା ବହୁତ ହବ। ଏ ରୁଟି ଜମା ଏଇ ଚାରି ଛଅ ଖଣ୍ଡ ରୁଟି ହବ ଆଉ।
ଆମେ ସମସ୍ତେ ଖାଇଦବୁ ଚକୁଳି ଆଉ ଆପଣ କଣ କରିବେ?
ଆମେ ସେଇ ରୁଟି କରିବି ରୁଟି ଆଉ ସନ୍ ସିଝା ତରକାରୀ ଆମର ହବ।
ସନ୍ତୁଳା ଖାଉଛନ୍ତି ଟିକେ ମସଲା ତେଲ ମସଲା ଏଇନା ଖାଉନାହାନ୍ତି ଗ୍ୟାସ୍ ଫ୍ୟାସ୍ ହଉଛି।
ଆଜ୍ଞା। ନାଇଁ ଆମର ଯୋଉ କଣ କହିଲେ ଯୋଉ ଆଣ ଥିଲା ସେ ଟିକେ ବାସି ହେଇଯାଇଛି ସେ ବାସି ଆଣ ରେ ଏଇ ଯୋଉ ପିଆଜ ଭେସୁଙ୍ଗ ପତ୍ର କଞ୍ଚା ଲଙ୍କା। ତାକୁ ଟିକେ ଅଧିକା ଟିକେ ତେଲ ଦେଇକି ତାୱା ହଉ ବା କଢେଇରେ ହଉ କରିଦମ ଏକାଥରେ ମୋଟା ମୋଟା କରିଦବ ସେଇଥିରୁ ଖଣ୍ଡେ ଖଣ୍ଡେ ଖାଇଦେଇକି ପାଣି ପିଇଦେଲେ ପେଟ ନେଖା ହେଇଯିବ ଆଉ ଆଉ ରୁଟି ହବ ମୋ ଶ୍ୱଶୁର ଖାଆନ୍ତିନି ସେ ବାସି ଆଣ।
ପିଠା ଶଶୁଙ୍କ ପାଇଁ ରୁଟି ହବ। ଆଉ ଛୁଆ ବି ରୁଟି ଖାଇବେ। ଆପଣ ତାହାଲେ ରୁଟି ସନ୍ତୁଳା କରିବେ।
ହଁ ଆମର ସେଇ ପିଠା ପିଠା ଟିକେ କେହି ଖାଇବାକ ଏତେ ଇଏ ହୁଅନ୍ତନି ସମସ୍ତେ ମୋର ପିଠା ଭଲ। କିନ୍ତୁ ଜଣଙ୍କ ପାଇଁ କଣ କରିବି ଛୁଆ ତ ଆଜିକାଲି ଛୁଆ ଜାଣିଥିବେ। ଆଉ ପିଠା ପିଠା କୁ ରାଜି ହଉଛନ୍ତି। ଆଉ ସେୟା
ନାଇଁ ଆମର ପ୍ରାୟଟ ଆମର ପ୍ରାୟ ଟାଇମ୍ ମଣ୍ଡା ପିଠା ହୁଏ। ମଣ୍ଡାପିଠା ଟା ହେଲେ ଆଉ ଛୁଆ ଆମର ବଡ ସମସ୍ତେ ସମସ୍ତେ ପିଠା ଖାଇଦଉ ଆଉ ରୁଟି କି ଏତେ ଆଉ ଖୋଜିବେନି। ପିଠା ଟା କଣ ସେ ଯୋଉ ମୁଗରେ ଯୋଉ ପିଠା ଟା ହୁଏ।
ହୁଁ।
ଯୋଉ ପିଠା ଟା ହୁଏ ସେଇ ପିଠା ଟାକୁ କୁହନ୍ତି ଭଲ ସେଇଟା ମଣ୍ଡା ପିଠା।
ତାପରେ ଏଇ ଯୋଉ ଗରମ ହଉଛି ପିଠା ଖାଇବାକୁ। ଖାଲି ଯାହା ସବୁବେଳେ ଏମିତି ବିରେ ବି କହୁଛନ୍ତି ରୁଟି ଖାଇବାକୁ ଭଲ ପାଉନାହାଁନ୍ତି। କଣ ପଖାଳ କରିଦିଏ ଖାଇବାକୁ ପଖାଳ ଦିନରେ କଣ ରାତିରେ କଣ ପ ଖାଳକୁ ବେଶି ରାଜି ହଉଛନ୍ତି।
ଏଇ ସ-ଏଇଖିଣା ସଜ ପଖାଳ ଖାଇବାକୁ ବି ଭଲ ନାଗିବ। ସଜ ପଖାଳ ଟା ଏ ହଁ ସା ରାତିରେ ତ ଆଉ ଇଏ ଖାଇବା ଆଉ। ଟିକେ ଆଳୁ ଫାଳୁ, ଆଳୁ ଆଳୁ ବାଇଗଣ ପୋଡିଦବ ତାଦେହରେ ଯୋଉ ପିଆଜ ଆଉ କଞ୍ଚା ଲଙ୍କା କ ଟିକେ ଧଣିଆ ପତ୍ର ଦେଇକି ଚକୁଟି ଦବ। ସେଇଆକୁ ଖାଇଦବ ଶାନ୍ତି ନାଗିବ। ଏ ରୁଟି ଯୋଉ ସେ ଆଁ, ମଟର ତରକାରୀ, ଆଳୁ ତରକାରୀ, ଏଗୁଡା ଟୁଟାଲି କିଛି ଭଲ ନାଗୁନି।
ନାଇଁ ବା ଏ ଗରମ କରଛୁ।
ଓ କିଛି ନହେନେ କ- କହିବେ ରା ସେ ଆଉ ପ- ରାତି ହଉ ପଛକେ ସେ ଥଣ୍ଡା ନାଗିବ ଚୁଡା ଦିଟା ପାଣିରେ ପକେଇକି ନଲେ ଏଇ ଚୂଡ଼ା ନନେ ଟିକେ ଖାଇଦବ ସା ଚୁଡାକୁ ଟିକେ କଞ୍ଚା ଚୁଡାରା ଖାଇଲେ ଆମ ଦୋଷ ଧରିବନି କି। ପେଟ କାମୁଡି ଧରିବ। କହିବେ ଟିକେ ନାକୁରୁ ଟିକେ ଉଷୁମ କରିଦିଏ। ଉଷୁମ କରିଦେଇକି ନଲେ ଟିକେ କ୍ଷୀର ହଉ ତ କ୍ଷୀର ଯାହାର ନଥିବ ସେ ଖାଲି ଚୁଡା କଦଳୀ ଟିକେ ହେଇଁ ଆଳୁ ଟି ବେଶୀ ତ ଦି ରାତିରେ ଖାଇହବନି। ତ ଅଳ୍ପ ଟିକେ ସେଇଆକୁ କରିକି ଖାଇଦବା କଥା ଆଉ। ହଁ ମୋ ଦିନ ଗଲେ ଯୁଗ ଯିବ। ଆଉ କେମିତି ଯାହା ପାଇଲେ ଗଣ୍ଡେ ଖାଇ ଦେଇକି ରାତି ବିତେଇଦେବା ଆଉ।
ହଁ ସେଇ କଥା ନୁହେଁ ଆଉ କଣ ଏ ଯୋଉ ଗରମକୁ ଆଉ କଣ ଇଚ୍ଛା ହଉଛି ବୋ। ଭଲ ମନ୍ଦ କରି ଇଚ୍ଛା ଥିଲେ ବି ଇଚ୍ଛା ହଉନି ଯୋଉ କୁହା ଯାଏକି କରିବାକୁ ସେ ଚୁଲି ମୁଣ୍ଡରେ ବସିକି କୋଉ ରୋଷେଇ କରିବାକୁ ଯୋଉ ମନ ତ ହଉଚି।
ଏଇ ଯୋଉ ଖରା ହଉଛି ଖରାରେ ତ ଦିନ ସାରା ରୋଷେଇ କରି କରିକା ଆଉ ରା ଟିକେ କରିବାକୁ ଇଚ୍ଛା ହଉନି। ମୁଁ ବେଳେ ବେଳେ ସଜ ପଖାଳ କରିଦିଏ। ନହେଲେ ଚୁଡା ଚିନି ଚକୁଡିକି ଖାଇଦିଅନ୍ତି। ନଲେ ଅତି ଉଁ, ବେଶୀ ହେଲେ ଯଦି ରୁଟି ନ କରିପାଇଲିି ଏ ଅଟା କୁ ଗୋଳେଇଦେବି ଟିକେ ମଇଦା ପକେଇଦେଇକି ଚିନି ନୁଣ ଯଦି ଗୁଡ ଥିବ ନହେଲେ ପକେଇ ଦେଇକି ସେ ଚକୁଳି କରିଦିଏ ଅଟା ଚକୁଳି। ସେଟା ବି ନହଲେ ହୁଁ, ଖାଇ ଦିଅନ୍ତି। ଏଇ ଛୁଆ ପିଲାଙ୍କ ଏ ଟିକେ କଣ କରିିବି ସେଇ କ୍ଷୀରରେ ଚୁଡା ଗୁଣ୍ଡ ନଲେ ଗୋଳେଇକି ପେଇ ଦିଏ।
ହଁ, ହଁ। ଆଉ ତୋମର ସେଠି ଯୋଉ କରେଣ୍ଟ ଫରେଣ୍ଟ ରହୁଛି ନା ନାଇଁ?
ଏ ଆମର ଏକରେ ଆଲୁଅ ଖାଲି ଯାଉଚି ଆଉଚି ଏମତି। ଆଉ ନାଇଁ ମୋର ସବୁବେଳେ କିନ୍ତୁ ଲଣ୍ଠଣ ଜଳୁଥିବ। ଲଣ୍ଠଣ ଟାରେ ମୁଁ ଏଇ ଦିନ ବେଳା ତାକୁ ପୋଛି ପାଛି ଦେଇକି ଆଉ ତ ଏଇ ମିଳୁ ନାହିଁ କିରୋସିନୀ। ଆମର ବହୁତ ଦିନରୁ ସେ ଡବେଇ ଖଣ୍ଡେ ଥିଲା ସେଇଆକୁ ଟିକେ ଟିକେ କରିକି ସରିଗଲାଣି।
ଅଁ, ଯା ହଉ ତୋମେ ତ ରଖିଛ ସେ ଦିନିଷ ପୁରୁଣା ଜିନିଷ ତୋମେ ରଖିଚ। ଆମର ତ ତା ବି ପାଉନୁ ଏ ମହଣବତୀ ଆଣିକି ଜଳଉଚୁ।
ଉଁହୁଁ। କିରୋସିନି ଟିକେ ଏଇ ଆଗେ ମିଳୁଥିଲା ଏଇ ସବୁ ଡିଲର ମାନେ ଦଉଥିଲେ। ଆଉ ତ କଣ ସେଇ ଆସୁନି। ଉଁ ଗାଡିରେ ତ ଯୋଉ ଦିନେ ଏ ପୋଡା ମୋବିଲି ଯୋଉ ବାହାରୁଚି। ଗାଡିରୁ ଯୋଉ କଳା କଳା। ମୁଁ ତାକୁ ସେଇଆକୁ ଦୀପ ଦେହରେ ଉଜାଡିକି ବି ତୁଳା ଦେଇକି ନଗେଇ ଦିଏ ଯେତେବେଳେ ଆଲୁଅ ପଳାଏ। ଜଳଥୁବୁ ଅନ୍ଧାର କଣ ଘର ହବ।
ଯାହା ହୋଉ ତମର ଏତେ ସବୁ ବୁ ତମକୁ ଜଣା ଅଛି। ଆମେ ଏତେ ଭଲ କଥାଟେ ଶିଖିଲୁ ତମଠାରୁ।
ହଁ ପା ଏଇ ଯୋଉ ହଁ। ଆଉ କଣ ସେଟା କଣ ଠିକ୍।
ଶିଖିଲୁ ଆଉ।
ସେଟା କଣ ଡିବିରେ ପଶିବ ନା ଲଣ୍ଠନରେ ପଶିବ। ଏଇ ଯୋଉ ବଡ ବଡ ଯୋଉ ମାଟି ଦୀପ ସେଇଥିରେ ଓଜାଡି ଦେଇକି ଦୀପ ବୁଣିଆ ତା ଦେହରେ ଗୋଟେ ତୁଳା ଦେଇ ଦିଅ ନହଲେ ଯୋଉ ଧଳା ଧୋତି ତାକୁ ଚିରିକି ଛୋଟ ଛୋଟ କରିକି ଟିକେ ବଳି ଦେଇକି ତାଦେହରେ ରହିକି ଦୀପ ପୁଣିଆ ଦେଇଦେଲେ ସିଏ ବି ଦିକି ଦିକି ହେଇକି ଜଳିବ କେତେ ଗୋଟେ ଆଲୁଅ କରି ଦବ ବହେ ସମୟ ସାଙ୍ଗେ ଜଳିବ।
ଘରେ ଯୋଉ ଶୁଖିଲା ଫୁଲ ଆଉ ତେଜପତ୍ର ଧୂପ କା ତିଆରି କରୁଚନ୍ତି। ତମେ କରୁଚ?
ନାଇଁଲୋ ମାଁ ମୁଁ ସେଇଗୁଡା କରେନାଇଁ ଏଇ ଆମ ହୁଁ ଘର ପାଖକୁ ଛାଡିକି ଚାରି ଛଅଟି ଘର। ତାଙ୍କରି କରନ୍ତି ଆଉ ତାଙ୍କର ବି ବିକ୍ରି କରନ୍ତି। ଆଉ ତାଙ୍କର ବୋହୁତ ଛୁଆ ପିଲା ଅଛନ୍ତି ତାଙ୍କର ମିଳିମିଶିକି କରିଦୋଉଚନ୍ତି ଆଉ ତାଙ୍କରି ଘରୁ ଆମର ବି ବେଳେ ବେଳେ କିଣିକି ନେଇ ଆସୁ।
ହଁ ହଁ। ତ-ତମେ କର ନା କି ଏତେ ସହଜ ଜିନିଷ ତ ଘରେ କରୁନ ବସିକି। ବିକ୍ରି ନ କର ଘର ପାଇଁ ନିଜେ ନିଜେ କରନ୍ତ।
ଦେଖିଆ। ଆଉ ଭୋଉଣୀ ତମେ କରୁଚ? ମୁଁ ତ ସେଇଉରା ଜାଣିନି କେମିତି କରନ୍ତି। ଆଉ ଦେଖିବା କେତେବେଳେ ଟିକେ ବେଳ ହେଲେ ତାଙ୍କ ଘର ଆଡେ ଗଲେ। ଦେଖିକି ଆସିଲେ କେମିତି କରୁଚନ୍ତି। ଆମର କଣ ତେଜପତ୍ର ଏଇ ଗେଣ୍ଡୁ ଫୁଲର ମେଞ୍ଚେଇ ଖଣ୍ଡେ ଏ ଯୋଉ ଶୁକେଇକି
ଗେଣ୍ଡୁ ପତ୍ର ଆଇ ଗେଣ୍ଡୁ ଫୁଲ ଶୁଖିଲା ଫୁଲ। ଆଉ ତେଜପତ୍ର ଲବଙ୍ଗ ଆଉ ଅଳେଇଚ ପାନମଧୁରୀ ଏଇ ସବୁ ଜିନିଷ ତ ଘରେ ମିଳୁଚି। ସେଇଆକୁ ସବୁ ସୁ କୁ ଡାଲଚିନି ଲବଙ୍ଗ ସବୁ ପକେଇବ। ପକେଇ ତ ଶୁଖେଇଦବ ଶୁଖେଇ ତାକୁ ଗୁଣ୍ଡ କରିକି ଟିକେ ଘିଅ ମହୁ ତା ଦେହେରେ ପକେଇକି କରିବ। ଏଇ ହେଲା କଥା ଆଉ କଣ।
ଏ ଭଲ
ହଁ ନିଜେ ଘରେ କରିବ। ସେଟା ଘରେ ଜଳେଇଲେ କଣ କି ନକାରତ୍ମ କ ଭାବ ଘରେ ରହିବନି ଭଲ ଶୁଦ୍ଧ ଭଲ ବି ବାସ୍ନା ଆସିବ।
ଆ
ଆଏ ଆମେ ତ ସବୁବେଳେ ସେଇଭଳିଆ ନିଜେ ଘରେ କରିକି ଆଉ କଣ କରିବା ସମେତେ ତ ଆ ଇଏ ସମସ୍ତେ କିଏ ବାସ୍ନା ଧୂପ କିଣିକି ଆଣି କି ଲଗୋଉଚନ୍ତି ଆମେ ତ ଲଗେଇବାନି ଲଗେଇ ପାରିବାନି ତେଣୁ କରି ନିଜେ ନିଜେ ଘରେ ଦେଖିକି ଏ ଲୋକଙ୍କଠା ପଚାରିକି କରିବା କଥା। ଆଉ ଆଉ
ଏ ହରମ
ହଁ ବେଶ ସେଠି ଗେଣ୍ଡୁ ଫୁଲ ପକେଇକି କଲେ ଆଉ ଟିକେ ବେଶୀ ଭଲ ହୁଏ ଗେଣ୍ଡୁ ଫୁଲ ଟା ଟିକେ ଜଲ୍ଦି ଶୁଖ ଶୁଖିଯାଏ ନା।
ନାଇଁ ନାଇଁ ଗେଣ୍ଡୁ ଫୁଲ ଆମର ଆମର ଏଇ ସବୁ ଏବେଠାରୁ ତ ହେଇି ତଳି ପଡିଲାଣି ସେଇ ଯୋଉ ମହାପୁଶୁର ମାସଟ ଏଇ କୁଣ୍ଡ ଟା ବେଶୀ ଦରକାର ହୁଏନାହିଁ ଆଉ ସେଥି ବି ହଁ। ସେଇଥିପାଇଁ ସେ ଫୁଲଟା ବି ଆମର ବହୁତ ଖାଣ୍ଡେ ବିହନ ପାଇଁ ତାକୁ ରଖିଥିଲୁ ମୁଁ ତଥାପି ପକେଇ ଦେଇଛି ମଳେ ଘଣ୍ଡେ ଦୁଇଘଣ୍ଡ ପକେଇ ଦେଇଛି। ଆହୁରି ଏତେ ଖଣ୍ଡ ଥିଲା। ଦେେଖିଆ ଯଦି କହିଲେ ପୁଣି ଏଇଭଳିଆ ଏମତି ଉପାୟରେ- ଯୋଉ ଆଉ ରୁହନ୍ତ ବାନ୍ଧ ଗୋଟେ କଥା କହୁଛି ଆଉ ସେଇ ଫୁଲ ଟା କଣ କହିଲେ ସେଇ ଫୁଲ ଟା ବି ଆ ଏତେ ଖଣ୍ଡେ ରଖିଛି। ଆଉ ତମ ଠାରୁ ମୁଁ ହେଇଗଲା ସବୁ ଶିଖିଲି ଏମତି କରିକି।